ହ୍ୟାଲୋ ଆପଣ ଭଏସ୍ ଶୁଣିପାରୁଛନ୍ତି।
ହଁ ଶୁଭୁଛି ଆପଣ ଦୀର୍ଘ। ହଁ କୋଡିଏ ମିନିଟ୍ ପରେ ଆପଣଙ୍କ ସହ କଥା ହେଲି ବହୁତ ଭଲ ଲାଗୁଛି ଆଜି ପାଗଟା ବି ମ ଦେଇଛି ଆପଣ ନିଜେ ପିପ୍ରିୟାର ।
ହଁ।
ବରମ ।
ହଁ ମୁଁ ଜାଣିଛି ମମୋ ଖାଇବାରେ। କିନ୍ତୁ ଯେହେତୁ ଆଜି ବହୁତ ଭଲ ଦିନ। ତ ମୁଁ ଆଜି କୌଣସି ପ୍ରକାରର ।
ହଁ ବହୁତ ହି ଭଲ ଆପଣ ଗୁରୁବାର ସାବିତ୍ରୀ କରୁଛନ୍ତି ବହୁତ ଭଲ ଲୋକ ଆପଣ ଜଣେ। ଆ ସିନ୍ଦୁର ଶଙ୍ଖା ଲଗେଇକି ଆପଣ ଭଗବାନଙ୍କୁ ପୂଜା କରୁଛନ୍ତି ବହୁତ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ହଁ ଧନ୍ୟବାଦ ଆପଣ ଆପଣଙ୍କର ଶାଢୀ ଟା ମ
ହଁ ମୋ ଶାଢୀ ତା ଆପଣଙ୍କୁ ଭଲ ଲାଗୁଛି ଯେହେତୁ ମୁଁ ଆଣିଛି ସମ୍ବଲପୁରୀ ଶାଢୀ। ଦି ତିନି ହଜାର ଟଙ୍କା ପଢୁଛି। ଆଉ ଆପଣ ଏଇ ବଜାରରେ ଟେରି କୋଟ ଶାଢୀଗୁଡା ମିଳୁଛି। ହଁ ତ ମୁଁ ସେଗୁଡ଼ା ଆଉ କିଣୁନି ମୁଁ ଆଜି ଯାଇଥିଲି ଭବାନୀ ମଲ ସବୁ ସେଠି ଦେଖିଲି ଗୋଟେ ସାର୍ଟ ର ପ୍ରାଇସ ଥିଲା ଚଉଦଶହ ଟଙ୍କା। ଆଉ ସେ ସାର୍ଟ ଗୋଟେ ଅଖା ଭଳିଆ ହେଇଥିଲା ତ ମତେ ବହୁତ ଭଲ ଲାଗିଲା ସାର୍ଟ ଟା ପିନ୍ଧିବାକୁ। ମୁଁ ଶାଢ଼ୀ ସାଙ୍ଗେ ସାଙ୍ଗେ ବଦଳେଇଦେଲି ଆଉ ଶାଢୀ ଟା ପିନ୍ଧି ପଳେଇ ଆଇଲି।
ଆଚ୍ଛା ଆଚ୍ଛା ଆଉ ସେ ଶାଢୀଟା ଆପଣ ସେଠି ତାଙ୍କୁକୁ ଦେଖିବାକୁ
ହଁ ବିକିଦଥିଲ ତ ଆଜ୍ଞା।
ଓହୋ ଆଛା ଆଛା ବହୁତ ହିଁ ବଢିଆ। ଆଉ ଆପଣ କଣ ଯାଇିବେ ସକାଳେ ଜଳଖିଆ।
ଅମ୍ଳ ବର୍ଷା ହଉଥିଲା ତ ମୋର ରଙ୍ଗ ଛାଡି ଯାଇଥିଲା ହେ ଆଉ କାହା କାହାର ରଙ୍ଗ ସବୁ ଛାଡୁଛି ତ। ଆପଣ ଟିକେ ଗାଡି ବି ଦେଖିକି ରଖିବେ ଗାଡି ଯୋଉ ଗୋଟେ କଭର ନେଇ ଆସନ୍ତୁ ବର୍ଷା ପାଇଁ। ଆ ତ ଦେଖନ୍ତୁ ଆଉ ଗୋଟେ ଗାଡିରେ ସିଟ ଗୋବର ଗୋଟେ ପକାଉ ଆଉ ଭଲ ହବ ନହେଲେ ଅମ୍ଳ ବର୍ଷାରେ ସବୁ ନଷ୍ଟ ହେଇଯିବ। ଆପଣ ଗାଡି ବି ଥୋଇଥିଲେ ଆଜି ଗଛ ତଳେ ଅ।
ଭିତରେ ରଖ।
ମୁଁ ଆଜି ଖାଇଥିଲି ଇଟିଲି ଆଉ ଭୋଗନୀ ଖାଇଥିଲି। ସକାଳେ ଆଉ ଖରା ବେଳେ ବରା ଚପ୍ ଖାଇଥିଲି। ହଁ ଆପଣ ଗାଡି ନେଇ ଆସିଲେ ସିଟ୍ କଭର। ସିଟ୍ କଭର ଆଣି ଦେଇଛନ୍ତି ଆପଣ। ବହୁତ ଭଲ ଆପଣଙ୍କ ଟିକେ ଭଏସ ଟା ଶୁଭୁନି ହ୍ୟାଲୋ। ହ୍ୟାଲୋ। ଆଉ କଣ କଣ ଅସୁବିଧା ହୋଉଚି ହାଲୋ। ହାଲୋ ମତେ ଶୁଣି ପାରୁଚନ୍ତି। ହାଲୋ।